ହଁ।
ହାଲୋ।
କଣ କରୁଥିଲ?
ଏଇନା ପୁଅ ଖାଇବାକୁ ଦଉଥିଲି। ନା ଛାଡ଼ିନି।
କଣ କରୁଚ?
ଝିଅ ସ୍କୁଲ ଯିବ ବୋଲି ତାକୁ ଖାଇବାକୁ ଦେଇକିନା ବାହାର କରୁଥିଲି ଆଉ।
ଉଁ ହୁଁ।
ଖିଆ ପିଆ ସଇଲାନି? ଝିଅ ଖାଇସାଇଲଣି?
ନା ଖାଇନି।
ହାଲୋ।
କଣ ଝିଅ ଖାଇଲା?
ଏଇ ରାନ୍ଧଣା ସଇଲାଣି।
ଉଁ ଝିଅ କଣ ଖାଇଲା?
ଝିଅ ଭାତ ଆଉ ଆଳୁ ସିଜେଇ ଦେଇଥିଲି ଆମ୍ବ ଖଟା ଭାତ ଖାଉଛନ୍ତି ସେଟା ଯି ଦିତିନି ଥର ଖାଇଦବ ତା ଶୋଇଲା ତାର ଭାତ ଖିଆ ତାକୁ ୟାଡୁ ହ୍ୟାଡୁ ଯେତେ ଦବ ସେ ଖାଇବ ଏଇ ଟି କୁୁରକୁରି, କେକେ, ଥଣ୍ଡା, ଆଇସ୍କ୍ରିମ ଏଇରା ସବୁ ଖାଇବ କିନ୍ତୁ ଏଇ ଭାତ ଦେଲେ ଦି ତିନି କଳରେ ଆଉ ଅଧିକ ନା
ଓହୋ।
ସେଇଗୁଡାକୁ ଯତେ ଆଭୋଏଡ କରି ତାକୁ ଖା ଘର ଖାଇବାଟା ଦବା ଦର
ମୁଁ
ଏ ସେଇ ଇପି ଏ ଇପି କୁୁରୁକୁରି ଏଇ ସବୁ ତାକୁ ଆଭୋଏଡ କରିକି ତାକୁ ଘର ଖାଇବାଟା ଦବ। ମୋ ପୁଅ ସେମତି ହୋଉଥୁଲା
ସେ ବ ସେ କଣ କରୁଚନ୍ତି ସେ ଏଇ ଇପିଟାକୁ ବ ଏ ଯୋଉ କୁର ପୁରୀ ହେଇକା ବନ୍ଦ କରିଦେଇଚି ପାଟି ପୁଟା କରିକିନା କିନ୍ତୁ ଇଏ ଯୋଉ ପାରୁଟି, ଆଇସ୍କ୍ରିମ ଏଇ ଯୋଉ ଏରା ମୁଁ ସେ ଘରେ ବନ୍ଦ କରିବି ଇଏ ତା ବାବା ନେଇ ଯାଉଚନ୍ତି ତ ହ୍ୟାଡେ ଦୋକାନ ଆଡେ ଦେଇ ଦୋଉଚନ୍ତି ସଇଲା ଆଉ ମୁଁ ପଛରେ ଜାଣିବି ନା ପା ପା ପାରୁଟି ଖାଇଚି ଥଣ୍ଡା ପିଇଚି। ଏଇଆ ହୋଉଚି ଆଉ ଘରେ ସିନା ହଁ ହେଲେ ସିନା ଜଗିବି ଏ ବାହାରେ ହେଲେ କଣ କରିବୁ କୋଉ ନାହାନ୍ତି ନେଇଯାଉ। ଚନ୍ତି ହ୍ୟାଡକୁ ଯଦି କ ବାପା ଗୋଟେ ପାରୁଟି ମୁଁ ହେଟୁ ପାଟି କରିଦେବି ଆଉ ଚାଲ୍ ଝିଅ ଯିବା ଚାଲେ ହ୍ୟାଡେ ବୁଲିକି ଆଇବା ହ୍ୟାଡୁ ଖାଇଦୋଉଚନ୍ତି ଆଉ।
ଉଁ ହୁଁ।
ହୋଉ
ସେ ଏଠୁ ପୁଅ । ଖାଇବାକୁ ଦେଇକି ଏ ଉଁ ଯାଇକି ତାର ଡ୍ରେସପଟା ବୋହୁତ ଗୁଡ଼ାଏ ଥିଲା ତାକୁ ନେଇକି ଧୋଇକି ଆଣଲେ।
ଉଁହୁଁ।
ଧୋଇକି ଆଣି କି ଖାଇବାକୁ ଦେଇକି ତ ଆସିବୁ ବ୍ରସ୍ କରିଦେଇ ଗାଧେଇବ।
ଆଇଚି ନା କଥା
ସେଠିକୁ ପଳେଇଲେ ଘରୁକୁ ଗଲେ ଟିକେ ଫ୍ରି।
ଅହ।
ହଁ ।
ବର୍ଷା ଉଠେଇଚି ନା ନା ଖରା ହେଇଚି?
ଉଁ ବର୍ଷା ଉଠେଇଚି। ବର୍ଷା ଉଠେଇଚି ଖରା ହେଇନି ବର୍ଷା ଉଠେଇଚି ଆଉ ହଇନି।
ଉଁହୁଁ ଉଁ। ଇଏ କରିଚି ଆମ ଆଡେ ଟିକେ କଣ ରଘୁଚାପ ଅଛି ବୋଲି କୋହୁଚନ୍ତି ତ।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
ହଁ ବାପା, ମାଆ ଆଉ ତମେ ଭାଇ, ଭୋଉଣୀ କେତେ ଜଣ?
ଆଜ୍ଞା?
ତମେ ଭାଇ ଭୋଉଣୀ କେତେଜଣ?
ହୁଁ ଭାଇ ଦିଇଟା ମୁଁ ତିନି ଜଣ ଆଉ।
ଓହୋ। ହଁ ଦିଇ ଜଣ।
ଓହୋ। ଆଜ୍ଞା।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
ମୁଁ ବଡ ଭାଇ ହେଇକା ସାନ ମୋ ଠାରୁ।
ହୁଁ । ମାନେ ପଢୁଛନ୍ତି ନା କଣ?
ହୁଁ ଥୁ ନା ବଡ଼। ବାଙ୍ଗାଲୋରରେ ଯାଇଛି କମ୍ପାନୀ କଣ କାମ କରୁଛି ଆଉ। ସାନ ଟା ପଢୁଚି ।
ହୁଁ ହଁ ଉ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
କାଲି ମୋର ନେଟ ଦେଖିକିନା ପୁଅ ସରେଇ ଦେଲା ସବୁ।
ହୁଁ।
ପୁଣି ରିଚାର୍ଜ କରି ତମକୁ କହିଲି ନା ଫୋନ କରିବା ପାଇଁ।
ହଁ । ତୋର ତ ଏ ଘଣ୍ଟା ଟା ଲେ ନେଟୱର୍କ ଅପଡାଉନ ହଉଛି ଆଉ।
ହଁ
ହୁଁ ଆଉ ହଁ ବାବୁ।
ହୁଁ।
ତୋ ସାର୍ କୁଆଡ଼େ ଗଲେ?
ଯାଇଚନ୍ତି କାମକୁ।
ହଁ ହଁ
ପନିପରିବା ଦେ -ଦେ- ଦଉଚିା ଖିଆପିଆ କରିକି ସେ ଗ ଯାଉଛନ୍ତି ଆସୁଛନ୍ତି ତିନିଟା ବେଳକୁ କୋଉଦିନ ପାଞ୍ଚଟା।
ହୁଁ ହୁଁ ବର୍ଷା ଟିପ ଟିପ କଲା।
ଆସୁଛନ୍ତି ସେ ପା। ବେଳକୁ ଆସିକି ନା ଆ ପାଞ୍ଚଟା କଉଦିନ ନା ଆଜି ଆଜି ଆସିବେ ତିନିଟା ବେଳକୁ ସେ ଯୋଗୁ ଲେଟରେ ରୋଷେଇ କରିବି ଆଉ।
ତୁ ଗାଧେଇ ସାରିଲଣିି?
ଆ ମୋର ଛଅଟା।
ହୁଁ
ଛଅଟାରେ ମୋର ଉଠିକି ନା ଉଠିବି ପାଞ୍ଚଟା ବେଳକୁ ଉଠିକି ଝାଡୁଝୁଡା କରିଦେବି ଏଡୁ। ମଜା ଧୁଆ କରିଦେବି ଲାଟିନ୍ ଯିବି ଲାଟିନ ରୁ ଆସିଲେ ମୋର ଗାଧେଇବି। ଗାଧେଇକି ଠାକୁର ପୂଜା ପୂଜି କରିବି ତାଙ୍କୁ ତାଙ୍କ ବିଦା କରିବି ଖାଇବା ପିଇବା ଦେଇକିନା ତାଙ୍କୁ ବିଦା କରିବି। ୟାକୁ ଝିଅକୁ ସାତଟା ବେଳକୁ ଟିଉସନ ବିଦା କରିଦେଇକିନା ବସିବି। ଯାହା କ କରିବି ଆଗ ବିଦା କରିଦେବି ତାପରେ ଠାକୁର ପୂଜା କରିବି ଆଉ ଠାକୁର ପୂଜା କରିକି ଏମାନଙ୍କୁ କରିକି ନେଲା ବେଳକୁ ଟାଇମ ହୁଏନି। ପୂଜା ପୂଜି କରିକିନା ହେଠୁ ଝିଅର ଟିଉସନ ରୁ ଏଇନିକା ଆସିଲା ତାକୁୁ ହେଠୁ ଗଧେଇ ଗୁଧା କିନା ମୁଣ୍ଡମୁଣ୍ଡି କୁଣ୍ଡେଇ ଦେଲୁ ଖାଇଲୁ।
ହୁଁ
ହୁଁ ଖାଇଲୁ ଖାଇକିନା ସେ ତାର ସ୍କୁଲ ଗଲା ମୁଁ ବସିଛି। ବାରଟା ବେଳକୁ ରୋଷେଇ କରିବି ଆଉ ଦି ପହର ରୋଷେଇ ଆଉ।
ହଁ
ହୁଁ
ତୋ ଶାଶୁ ଶ୍ୱଶୁର?
ସିଏ ନାହାନ୍ତି ଉଁ ହଁ।
ଯା ମୋର ମଝିଆ ପୁଅ ବାହା‌ହେଇଛନ୍ତି ତାଙ୍କର ପୁଅ ଦି ଟା
ହୁଁ ପୁରା ଏବେ ସେପଟେ ଧାନ ବିରି ମୁଗ ନା କଣ ହୁଏ ନା କଣ।
ଏବେ ଧାନ ହବ ନାଇଁ। ବିରି ମୁଗ ସରିଗଲାଣି।
ହୁଁ ଧାନ ହ ଧାନ ପରେ ପୁଣି ସେଠୁ। ଆ ପୁଣି ବିରି ମୁଗ ହୁଏ।
ହୁଁ। ଆଉ ଝିଅ ସ୍କୁଲ ଦଶଟା ରେ ଯିବ ନା ଯାଇ ସାଇଲାଣି।
ନା ଗଲାଣି।
ଉଁ ହୁଁ ପାଖରେ ସେଠି ସ୍କୁଲ।
ଯାଉଛି ନ ଟା ବେଳକୁ ହଁ ପାଖରେ ଏଇଠି ଆମର ଗାଁ ରେ।
ଉଁ ହୁଁ।
ଆଇଁଲୁ ଭାରି ଗାଁ କୁ ଆଉ।
ହୁଁ ହୁଁ।
ଆମ ଏଠେ ଏଇ ପ୍ରାଇଭେଟ ସ୍କୁଲୁରେ। ଥିଲେ ଆମ ଗାଁ ଝିଅ ମାନେ ଯେ ତାଙ୍କ ଇଏରେ ଛାଡୁଥିଲୁ ଦା ଇତ୍ବ ରେ ଆଉ ସେ ସବୁ ବାହାଘର ହେଇ ଗଲାଠୁ ଆଉ କାହା ଦାୟିତ୍ଵ ରେ ଛାଡିବୁ। ଛୋଟ ଛୁଆ ବାହାରକୁ ଛାଡିଲା ବେଳକୁ ଉଁ କିଏ ରିକ୍ସ ନବ ନ ନବ। ହେଇତି ଯୋଗୁ ଆଇଁଲୁ ଭାରି ଆଉ।
ଓ ହ। ହ
ଶାଶୁ ଶଶୁର ଅଛନ୍ତି।
ହ
ସକାଳେ ଖାଇବା ଟା ବନେଇ ଦେଇଛ ଯାହା ଦି ପରେ ଖାଇବା ବନାହବ ଲଞ୍ଚ ପାଇଁ ଆଉ।
ଇଏ ଆସିଲା ବେଳକୁ ତିନିଟା ବାଜିଯିବ ଆଉ ସେ। ତ ମୁଁ ରାନ୍ଧିକି ନା କଣ କରିବି ଝିଅ ତ ତାର ଗଲା ଚାରିଟାରେ ଆସିବ ମୁଁ ତ। ସଖାଳ ଖିଆ ସରିଛି ଆଉ ଏ ବାରଟା ଗୋଟେ ବେଳକୁ କରିବି ଏକା ଥରେ ତିନିଟା ବେଳକୁ। ଶାଢେ ଦିଟା ତିନିତ ବେଳକୁ ଖିଆ ହବ ଆଉ।
ଓହୋ।
ଏଇ ରାତି ରେ ପୁଣି ରୁଟି।
ହ
ହୁଁ ହଉ ମୁଁ ରଖୁଛି ମୋର ଟିକେ କାମ ଅଛି ମୁଁ କଲ୍ କରିବି ହେଲା।
ହଉ ହଉ।